ମ୍ୟାଡ଼ମ୍ ମ୍ୟାଡ଼ାମ ନମସ୍କାର ମ୍ୟାଡ଼ାମ।
ନମସ୍କାର ଆଜ୍ଞା।
ଶୁଭ ସନ୍ଧ୍ୟା।
ଆଜ୍ଞା କଣ କରୁଛନ୍ତି?
ଏଇ କାମ ପାଖରେ ଅଛି ଆଉ କାମ ଚାଲିଛି କାମ ପାଖରେ ଅଛି ଆଉ ଆପଣ କଣ କରୁଛନ୍ତି? ତ ଅଛନ୍ତି କି ନା ଫାଙ୍କା ଅଛନ୍ତି?
ନାଇଁ ଦେହ ତ ଭଲ ନାହିଁ ବର୍ତ୍ତମାନ ମା ହି ଘର କାମ କରୁଛନ୍ତି। କାଲି ଯେହେତୁ ଆମର ଗୁରୁବାର ଓଡିଆ ମାନଙ୍କର ପର୍ବ ଆମର ସପ୍ତାହକୁ ଥରେ ଯେମିତି ଘର ସଫା ହୁଏ ମା ଘର ଦ୍ଵାର ସବୁ ପୋଜା କରୁଛନ୍ତି କଣ ଟେ ଶରୀର ବହୁତ ଅ ମାନେ ଦୁର୍ବଳ ଲାଗୁ ଛି ମାନେ ବହୁତ କଷ୍ଟ ମତେ ହଉଛି ମୋର ଯନ୍ତ୍ରଣା ଟିକେ ଅଧିକ ହେଇଯାଉଛି ବୁଝିପାରିଲ ନା?
କଣ ତମର ଅସୁବିଧା ଅଛି କି ଦେହ ଟା?
ଏମିତି ଟିକେ ଆଣ୍ଠୁ ଗଣ୍ଠି ଟିକେ ବ୍ୟର୍ଥା ରହୁଛି ବହୁତ ସାରା ମୁଁ ଉ ମାନେ ଚିକିତ୍ସକ କତିକି ଯାଉଛି ଡାକ୍ତର ସହିତ ପରାମର୍ଶ କରୁଛି।
ଭଲ ଭଲ ଭଲ ଭଲ ବିଶେଷଜ୍ଞଙ୍କ ପାଖକୁ ଯାଇକି ଟିକେ ପରାମର୍ଶ ନେଇ ଚିକିତ୍ସା ହଉନା।
ଶୁଣନ୍ତୁ ଏକ ର ଦୁଇ ଲକ୍ଷ ପର୍ଯ୍ୟନ୍ତ ମୋର ବହୁତ ଖର୍ଚ୍ଚ ବି ହେଇ ସାରିଲାଣି ଫିର ବି ମୋର ଶରୀର ଭଲ ହଉନି। ବହୁତ କଷ୍ଟ ପାଉଛି।
ଓହୋ ଆଚଛା କଣ ଔଷଧ ପତ୍ର ସେବନ କରୁଛନ୍ତି ନା ନାହିଁ?
ହଁ ଔଷଧ ବହୁତ ସାରା ଖାଉଛି ଦିନରେ ସାତ ଆଠଟା ବଟିକା ମତେ ଏତେ ଖାଇବା ପାଇଁ ପଡୁଛି ହେଲେ ମୋର ଶରୀର ଜମା କଷ୍ଟ ବହୁତ ପାଉଛି ଆଉ ଆପଣ ଟିକେ କୁହନ୍ତୁ ଏଠି ଦେଖେଇଲେ ଭଲ ନା ଆମର ଆଇ ି ଯୋଉ କହୁଛନ୍ତି ଜଡି ବୁଟି ସ ସେଠି ଦେଖେଇଲେ ଭଲ ଟିକେ ବିଷୟରେ ଆପଣ ଜାଣିଛନ୍ତି କିଏ ଜଣେ?
ହନ୍ତୁ ଜଡି ବୁଡି ହଉ ଜଡି ବୁଡି ଆଗରୁ ଆମ ପୂର୍ବ ପୁରୁଷ ମାନେ ଆମ ଜେଜେ ବାପାଙ୍କ ଅମଳ ଜେଜେଙ୍କମଳରେ ଚଡି ବୁଡି କାମ ଦଉଥିଲା ଏବେ କାମ ସଡୁଥିଲା ଏବେ ଆଉ ସେ ସ୍ଵତନ୍ତ୍ର ଜଡିିବୁଡି ଆଉ ସେମିତି ଆଉ ମାନେ ମାନେ ଶୁଦ୍ଧ ଆଉ ନାହିଁ ତାରେ କିଛି ଭେଜାଲ ବି ହଉଛି। ଆଉ ମୋର ତ ତା ପ୍ରତି ଏତେ ଜ୍ଞାନ ନାହିଁ। ମୁଁ ବି ଯେତିକି ଜାଣିଛି। ସେ ଯୋଉ ଆଗରୁ ବୈଦ ସେ ଆଗରୁ ସେମାନେ ଆଗରୁ ହଁ ଆମର ଥିଲେ କି ଡାକ୍ତର। ଡାକ୍ତର ନଥିଲି ଆଗରୁ ଆମର ଥିଲେ ଆମର ବୈଦ ମହାରାଜ। ବୈଦରାଜ ବୈଦ ମାନେ ବୈଧ ରାଜ ମାନେ ଆମର ବୈଧ ମାନେ ଆମର ଆମକୁ ଚିକିତ୍ସା କରୁଥିଲେ। ଚିକିତ୍ସା କରି ସେ ଯୋଉ। ଆ କଣ ଜଡି କଣ ଜଡ ମୂଳ ଚେର ଜଡିିବୁଟି ସେଗୁଡା ସବୁ ତିଆରି କରିକି ଆମକୁ ଦିଅନ୍ତି ଆମ ପୂର୍ବ ପୁରୁଷ ମାନେ ଖାଇକି ଭଲ ହୁଅନ୍ତି। ସାଧାରଣତଃ ଜର ହେଲେ ଆମର କି ଗୋଟେ ଔଷ ଗୋଟେ ଗଛ ଥାଏ ତାକୁ ଯଦି ଆମେ ଚୁପୁଡ଼ିକି ବା ତାକୁ ଦଳିକି ଆମେ ଯଦି ସେବନ କରିଦଉଛନ୍ତି କରିଦଉଥିଲେ ତାହେଲେ ଜର ଭଲ ହେଇଯାଉଥିଲା ଥଣ୍ଡା ଭଲ ହେଇଯାଉଥିଲା ଯେମିତିକି ଆମର ତୁଳସୀ ପତ୍ର ତୁଳସୀ ପତ୍ର ବର୍ତ୍ତମାନ ଯେମିତି କାମ ଦଉଚି ପୋଦିନା ପତ୍ର ପୁଦିନା ତୁଳସୀ ଆଉ ଯେମିତି ଆମର ଥାାଲୁ ଥାଲୁଗୁରି ପତ୍ର।
ଜର ହୋଉଚି।
ଏମିତି ବୋହୁତ କିଛି ମାନେ ଆମେ ଘରେଇରେ ବି କାମରେ ଦୋଉଚି ଆଉ ଆୟୁ ଆଉ ଆୟୁର୍ବେଦିକି ଯୋଉ କହୁଚନ୍ତି ଆପଣଙ୍କର ରହିଲା ଆମର ଯୋଉ ଏବେ ଯୋଉ ଆୟୁର୍ବେଦିକି। ମାନେ ଆୟୁର୍ବେଦିକି ଏ ସବୁ ବଜାର ଘାଟରେ ଯୋଉ ଆୟୁର୍ବେଦିକି ଦୋକାନ ଖୋଲି ଯାଇଚି। ସେଥିରେ କେତେ ଦୂର ସତ କେତେ ଦୂର ମିଛ କେତେ ଦୂର ଠିକ୍ କେତେ ଦୂର ଭୁଲ ଆମେ ତ ଜାଣିନି ନାଇଁ ଅ ସେମିତି ଖାଇକି ଥର ଦେଖିବା ଆୟୁର୍ବେଦିକି ଥରେ ଖାଇକି ଆଉ ଦେଖନ୍ତୁ ଯଦି କମିଲା ଆଠା ରୁ ଭଲ ଲାଗିଲା ଯଦି କମିଲା ତାହେଲେ ଆପଣ ତାହେଲେ ପ୍ର ଖାଇବେ। ନ ହେଲେ ନାଇହିଁ ନି ନ ହେଲେ ନାଇ ଆପଣ ଯେମିତି ଇଏ କରୁଥିଲେ ଆଜ୍ଞା।
ମୋ ସ୍ୱର ସହିତ ଆପଣଙ୍କୁ ଆଉ କିଛି ଶୁଣ ଶୁଣା ଯାଉଛି କି?
ନା ହିଇଁତ।
ଆଛା ଆଛା। ହଁ ଆପଣ କିନ୍ତୁ ଯାହା ହୋଉ ବୋହୁତ ଭଲ ମାନେ ବୋହୁତ ଭଲ ସୁନ୍ଦର କିନ୍ତୁ। ତାଟିକେ ଦେଲେ ଆଉ ଆପଣ କଣ ଆପଣ ପରିବାର କିଏ ଯାଇଚନ୍ତି କି ଆୟୁର୍ବେଦିକି ମେ ଯେମିତି ଭଲ ହେଇଛନ୍ତି? କିଛି ଯେମିତି ପ୍ରମାଣ ଆପଣଙ୍କ ପାଖରେ ଅଛି କି ଯେମିତି ଆପଣ ତାର ଉଦାହରଣ ଦେଇପାରିବେ ଯେମିତି ଆପଣଙ୍କର ବୟସ୍କ ମା କିମ୍ବା ଜେଜ ସେମିତି ଯାଇ ଭଲ ହେଇଚନ୍ତି କି?
ଭଲ ହେଇଚନ୍ତି ମାନେ ଯାହାଙ୍କ ଦେହରେ ଆଗରୁ ଜେଜେମା ଜେଜେବାପଙ୍କ ଦେହରେ ଏବେ ଆୟୁର୍ବେଦିକି ଖା ସେବନ କଲେ ତାଙ୍କ ଦେହରେ କାମ କରିବ କାରଣ ସେମାନେ ଆଗରୁ ଆୟୁର୍ବେଦିକି ର ଖାଇଥିଲେ। ବର୍ତ୍ତମାନ ଆମ ଦେହରେ କି ଆମ ଛୁଆଙ୍କ ଦେହରେ ସେ ଜିନିଷ ପ୍ରୟୋଗ କଲେ ଆୟୁର୍ବେଦିକ କାମ କରିବନି ଆମର ତ ଆମେ ଚାହିଁବା କଣ ଯଥା ଶୀଘ୍ର ଆମେ ଯୋଉ ଉଁ ଆମେ ଉଁ ଯୋଉ ଔଷଧ ପତ୍ର ଖାଉଚେ ଆମର ସାଙ୍ଗେ ସାଙ୍ଗେ ଯୋଉ ଆମେ ଖାଉଚେ ଆମର ଗୋଟେ ସାଙ୍ଗେ ସାଙ୍ଗେ ଆମକୁ ଯନ୍ତ୍ରଣା ହଉଚି ଯନ୍ତ୍ରଣା ରିଲିଫ। ଯନ୍ତ୍ରଣା ଯିବା ପାଇଁ ଆମେ ସାଙ୍ଗେ ସାଙ୍ଗେ ଯୋଉ ପେନ୍ କିଲିୟର୍ ଖାଉଚେ
ଆଜ୍ଞା।
ସେଗୁଡା ସେରା କଣ ସାଙ୍ଗେ ସାଙ୍ଗେ ସାଙ୍ଗେ ସାଙ୍ଗେ ଆମ ଦେହରୁ ଯନ୍ତ୍ରଣା କମି ଯାଉଚି କିନ୍ତୁ ପରବର୍ତ୍ତୀ ପୁଣି ଯନ୍ତ୍ରଣା ହୋଉଚି କିନ୍ତୁ ଆୟୁର୍ବେଦିକି ର ଅର୍ଥ ଥ କଣ ସିଏ ଯନ୍ତ୍ରଣା କମିବା ସ ଧୀରେ ଧୀରେ ଧୀରେ ଧୀରେ କି କମିବ କମିବ। ସିଏ ଜିନିଷ କମିଗଲା ପରେ ଆଉ ହବନି କିନ୍ତୁ ଆମ ଏଇ ଯୋଉ ଔଷଧ ଆମେ ଖାଉଚେ ଏଥରେ ସାଙ୍ଗେ ସାଙ୍ଗେ କମିଯିବ ପୁଣି ହବ ସେ। ସାଙ୍ଗେ ସାଙ୍ଗେ କମିଯିବ ପୁଣି ହବ କିନ୍ତୁ ଆୟୁର୍ବେଦିକି ରେ କଣ ଧୀରେ ଧୀରେ ଧୀରେ ଧୀରେ କମିବା ସତ ମତେ ଟୋଟାଲ୍ ସବୁ ଯାକ ମାରିଦବ।
ଆଜ୍ଞା।
ମୋ ଜେଜେମା ମାନେ ଖାଆନ୍ତି ଜେଜେ ଖାଆନ୍ତି। ମୁଁ ଦେଖିଛି ଛୁଆ ବେଳେ ସେଗୁଡା ଆମର। ହେମଦସ୍ତା ଯୋଉଥିବ ତା ଦେହରେ କୁଟିଲା ଭଳିଆ ଗୋଟା କାଠର ଥାଏ। ତା ଦେହରେ କୁଟିକି ସେ ଯୋଉ ଚେର ମୂଳି ମୂଳି। ଚେର ସେଗୁରା ସବୁ ଥିବ ରଖିଥେବେ ତାକୁ ହଁ ତାକୁ। ଉଁ ଆମର ସେ ଯୋଉ କାଠର ସେ ଯୋଉ ଥିବ ହେମଦସ୍ତା ତାକୁ କୁଟି କୁଟି। କୁଟି କୁଟି କୁଟି କୁଟି। ଟିକେ ଟିକେ ଖାଆନ୍ତି ଖାଇଲେ ଭଲ ହୁଏ ଆଉ ଆଗରୁ ଆମେ ଦେଖନ୍ତୁ ଛୁଆବେଳେ ଆମେ ଆଗରୁ। ଖାଉଥିଲେ ମେଥି ଗୁଣ୍ଡ। ମେଥି ଗୁଣ୍ଡ ଏବେ ଆଜି କାଲିକା ଛୁଆ କଁ ଆଉ ଦେଖିବାକୁ ମିଳୁନି। ମୁଁ ମନ ଅଛି ମୋର ଛୁ ଦାନ୍ତ ହଷିବି ମେଥିକି ଗୁଣ୍ଡ କର ରି ଥାଏ ପିତା ପିତା ଲାଗୁଥବ ଖାଇବାକୁ ଜମା ଇଚ୍ଛା ନଥିବ କିନ୍ତୁ ଆମେ। ଖାଉ ସେତେବେଳେ ବାପା ବୋଉ ଜେଜେ ଜେଜେ ବାପା ଜେଜେ ମା ମାରୁଥିଲେ। ସେ ନ ଖାଇଲେ ଆମେ ସକାଳୁ ଉଠି ଆଗେ। ଦାନ୍ତ ଘଷିକି ଶୌଚ ହେଇକି ଖାଲି ପେ ଟେରେ ଆଗେ ମେଥି ଗୁଣ୍ଡରୁ ଗୋଟିଏ ଚାମଚ। ଖାଇକି ପାଣି ଗ୍ଲାସ ଦୁଇ ଗ୍ଲାସ ପିଇକି ଅଧଘଣ୍ଟା ଘଣ୍ଟାଏ। ନିତି ଦିନିଆ ବ୍ୟାୟାମ କରିକି। ତାପରେ ଆମେ ଖାଇବା ଜଳଖିଆ ସକାଳର ଜଳଖିଆ ଆମେ। ଖାଉଥିଲୁ। ଆଗେ ବି ସକାଳ ଜଳଖିଆ ଆମେ ଖାଉଥିଲେ କଣ ଚୁଡ଼ା ଆଉ। ହୁଡ଼ୁମ ମୁଢ଼ି କ୍ଷୀର ଦହି। ଛେନା।
ଆଜ୍ଞା।
ଏବେ ସେ ଜିନିଷ ସବୁ ମିଳୁନି ଆଉ।
ଆଜ୍ଞା ଆଛା ଆଚ୍ଛା। କଣ ତା ଲି ବହୁତ ସାରା ଆ ମାନେ। ଭଲ ଖାଦ୍ୟ ଖାଆନ୍ତି ଆଉ ଭଲ ବିଷୟରେ ବୁଝଉଛନ୍ତି ଆଉ ଆପଣ। ଙ୍କର ମାନେ ଏତେ ସୁନ୍ଦର ଚିନ୍ତାଧାରା ଗୋଟେ ମଣିଷକୁୁ ଆରୋଗ୍ୟ। କରିପାରିବ ଆପଣ ଯୋଉ ଆୟୁର୍ବେଦିକ କଥା କହିଲେ। ମୁଁ ଚେଷ୍ଟା କରୁଛି ସେ ଆୟୁର୍ବେଦିକ ଉପରେ।
ଆମର ଗୋଟେ ଚଣ୍ଡିଖୋଲ ଛକରେ ଗୋଟେ ଯୋଗେନ୍ଦ୍ର ଆୟୁର୍ବେଦିକ ଗୋଟେ ଦୋ
ଆଜ୍ଞା ଆଚ୍ଛା ଆଚ୍ଛା ଠିକ ଅଛି ଆପଣ ଟିକେ। ଇଏ କଁ ସେ ବିଷୟରେ ମୁଁ ପ ପଛରେ କଥା ହେବି ଆଉ।
ଉଁ ଫିସ।
ଆଚ୍ଛା।
ହଁ କେତେବେଳେ କେମିତି ଯାଇଁ କି। ହାଲୋ ହଁ ଆଉ କୁ ଆଉ ଆପଣଙ୍କୁ କହୁଥିଲି କଣ ଆଉ ଆଜିର। ମଧ୍ୟାହ୍ନ ଭୋଜନ କଣ କଣ କରିଥିଲେ ଆଜି।
ଆଜ୍ଞା।
ମଧ୍ୟାହ୍ନ ଭୋଜନ ରେ କଣ କଣ ହୋଈଥିଲା ଆଜି।
ଆପଣ ଚେଷ୍ଟା କରୁଛ ଏଠି। ଏତ ବହୁତ ଉଚ ସ୍ବର ହଉଛି କାରଣ ଟିକେ ବ୍ୟସ୍ତ ମୟରେ ଆପଣ ଟିକେ କଲ୍ ଟେ କରିଦେଇଛନ୍ତି ମୁଁ ଯଷ୍ଟ କଥା ହଉଛି। ଆଉ ଏ ବିଷୟରେ ମୁଁ ତ ପରେ କଥା ହେଇଯିବ ଆଉ ଆପଣ କଣ କୁହନ୍ତୁ ଆଉ। କୌଣସି ପରିଚୟ ନଦବା ପାଇଁ ଭଲ ହ
ହୁଁ ହୁଁ ହୁଁ ହୁଁ ହୁଁ ନିଶ୍ଚିନ୍ତ ନିଶ୍ଚିନ୍ତ ସେଥିପାଇଁ ମୁଁ କ୍ଷମା ପ୍ରା ପ୍ରାର୍ଥନା କରୁଛି ଆ ମୋର ମନେ ନଥିଲା। ମୁଁ ଭୁଲି ଯାଇଥିଲି ଆଜ୍ଞା।
ଆଚ୍ଛା ଆଚ୍ଛା ତାହେଲେ ମୁ କଥା ହେଇକି ବହୁତ ଖୁସି ଲାଗିଲା ଆଉ ଆପଣ ବହୁତ ମୋର ବହୁତ ଟିକେ ଉଚସ୍ତର ଲାଗୁଛି ତ ଘରେ ଟିକେ ଏ
ହଁ କୌଣସି ଟିକେ କିଛି ଶବ୍ଦ ମୁ ବା ଧୀରେ ଧୀରେ ବାଜୁଚି କାନକୁ।
ଆ କଲ ଟି ଆପଣଙ୍କର ଟିକେ ଏଇ ଅଛନ୍ତି ଜାଣି ଶୁଣିକି ବି ଏମିତି କରିପାରୁଛନ୍ତି ଫୋନ କରିବି ଆଉ ହଉ ଠିକ ଅଛି ଆଉ। ଆଉ ଆପଣ ଟିକେ କଥା ହେଇବେ ଟିକେ
ଆଉ ଆପଣଙ୍କର ଆଜି ଖାଦ୍ୟ ପାନୀୟ କଣ? କରିଥିଲେ ମଧ୍ୟାହ୍ନ ଭୋଜନରେ।
କରିଥିଲି ତାଙ୍କୁ ବୋ ଆଜି ମାଆଙ୍କୁ ବହୁତ ସାହାଯ୍ୟ କରିଛି ମାନେ ଏତେ ସାହାଯ୍ୟ କରିୁଛି ଯେ ମାନେ ମୁଁ ନିଜେ କଷ୍ଟ ମାଆଙ୍କୁ ଆଜି ଦିନ ସାରା ସାହାଯ୍ୟ କରୁଛି ବର୍ତ୍ତମାନ ଟିକେ ମା ଏଇନା କାମ କରୁଛନ୍ତି ଆଉ ବହୁତ କଷ୍ଟମୟ ଲାଗୁଛି ଆଉ ଆପଣ ଟିକେ ମତେ ନ ଜଣେଇକି ଯେହେତୁ କଥା ହେଇ ଯାଇଛନ୍ତି ତ ଆପଣଙ୍କର ଏଇଟା ଟିକେ ବୋଧେ କିଛି ହେଇପାରେ ସୃଷ୍ଟି। ଆପଣ ଟିକେ ମତେ ଜଣେଇଥାନ୍ତେ ନା ବୁଝିପାରିଲେ ନା? ସେ ଜଣା ପଡୁ ଟିକେ ଅତ୍ୟନ୍ତ ବ୍ୟସ୍ତ ସମୟ ହଉଛି ତାପରେ ଘରେ ଟିକ କିଏ ମା ଡାକୁଛନ୍ତି। ତ ମୁଁ ସେଥିପାଇଁ ଟିକେ ବହୁତ କଷ୍ଟ ଅନୁଭବ କରୁଛି ଆଉ ଦୁଃଖିତ ମନେ କରୁଛି। ଆଉ ଆପଣ ସହିତ ଖୁସି ଲାଗିଲା ଆ କିଛି କିନ୍ତୁ ଆପଣ କିଛି କିଅନ୍ତୁ ଆଉ। ଧନ୍ୟବାଦ ମୁଁ ଆପଣଙ୍କ ସହିତ କଥା ହେ ଆପଣ ଟିକେ କଥା ହେଇଯିବି ଆଉ କୁହନ୍ତୁ।
ହୁଁ ମୁଁ ଜଣେଇ ନଥି ଆପଣଙ୍କୁ ସେଇଥିପାଇଁ ମୁଁ ଦୁଃଖିତ ମୁଁ ନ ଜଣାଇକି ଆପଣଙ୍କୁ କଲଟି କରିଦେଇଛି ଆଗରୁ
କୁହନ୍ତୁ ଆଉ ମୁଁ ଆପଣଙ୍କ ସହିତ ଟିକେ ବହୁତ ଅନୁଭବ କଲି ଆପଣ ବି ଟିକେ ଖୁସି ଅଛନ୍ତି
ମୁଁ ବହୁତ ଖୁସି ଆପଣଙ୍କୁଙ୍କ ସହିତ କଥା ହେଇକି। ଯାହା ହୋଉ ମତେ ସମୟ ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ। ଆପଣଙ୍କର ମୁଁ ଭଗବାନଙ୍କ ପାଖରେ ଏତିକି ପ୍ରାର୍ଥନା କରୁଛି ଆପଣ ଜଲଦି ସୁସ୍ଥ ନିରାମୟ ଜୀବନ ଯାପନ କରନ୍ତୁ ସୁସ୍ଥ ହେଇଯାଆନ୍ତୁ ଜଳ ଜଲ୍ଦି ଖୁବ ଶୀଘ୍ର ଆଉ ଆପଣ ଆୟୁର୍ବେଦିକର ଟ୍ରିଟମେଣ୍ଟଟା ଥରେ ଥରେ ଚେଷ୍ଟା କରନ୍ତୁ ନେବା ପାଇଁ ନେଲା ପରେ ଯଦି ଦେଖୁଛନ୍ତି କମୁଛି ତାହେଲେ ଆପଣ ଆୟୁର୍ବେଦିକ ଚିକିତ୍ସା ହୁଅନ୍ତୁ ଏ ଆପଣଙ୍କ ଜଲଦି ଭଗବାନ
ଆଉ ଆପଣଙ୍କର ବହୁତ ଆପଣଙ୍କ ସହିତ କଥା ରେ ମତେ ବହୁତ କିଛି ମାନେ ଶିଖିବାକୁ ମିଳିଲା ଏବେ ଆପଣ ଦୟାକରି କଲଟି ରଖନ୍ତୁ ଆଉ।
ଆଜ୍ଞା ନମସ୍କାର ଧନ୍ୟବାଦ।
ଆଜ୍ଞା ନମସ୍କାର।